ହ୍ୟାଲୋ ବାସିଲି ବାହାରେ ତମେ ଯଉ କାମ କରିଛ।
ମୁଁ ଏଇଠି ଆମର ଘର ପାଖରେ ଯଉ ବାହାଘର ତାଙ୍କ ଘର ବରଯାତ୍ରୀ ଆସିଛି ତ ଦେଖୁଚି। ଦେଖୁଥିଲି ତାପରେ ଏପଟକୁ ପଳେଆ
ଅଛି। ଆଚ୍ଛା
ଆଜ୍ଞା।
କହିଲି କି ଆଜି ବାହାଘର।
ଆଜ୍ଞା ବାହାଘର ଯେ ବରଯାତ୍ରୀ ଆସୁଛି ଏବେ।
ଆଛା ଏଇ ଦିନ ବାହାଘର କି?
ଆଜ୍ଞା ଆମର ତ ଦିନ ବାହାଘର ହୁଏ।
ଆଛା। ଆଉ ତମେ କଣ ପଢିକି ଆସିଲେ ମୁ ଗାଁ କୁ ଆସିବାର ଥିଲା। ତୁ ଘରକୁଆସିଲାନିବରଯାତ୍ରୀ ରେ ଗାଁକୁଆସିଲାନି।
ଏବେ ରାସ୍ତାରେ ଯାଉଛନ୍ତି ବା
ଆଚ୍ଛା।
ମୁଁ ପ ଦେଖୁଥିଲି ଏଇଠି ପଳେଇ ଆସିଲି।
କାଲି ତମେ ଭୋଜି ଖାଇ ସାରିଲନି।
ଭୋଜି ଡାକିଥିଲେ ମୁଁ ପଢୁଥିଲି ଯେତେବେଳେ ଗଲିନି ସିଏ ଆଣିକି ଘରେ ଦେଇ ଦେଇକି ଯାଇଥିଲେ ଶୁଣ ଯାାଉନି ଦି
କହିଲି ଏବେ ତମ ଆଡେ ବର୍ଷା ହଉଛି ନା ହୁଁ।
ନାଇଁ ବର୍ଷ ବର୍ଷା ଛାଡିଛି ଏବେ ସେମିତି ତ ଦିନ ସକାଳୁ ରାତିରୁ ପୁରା ବର୍ଷା ହଉଛି। ଛି ସେଇ ଖରାବେଳ ଠୁ ସନ୍ଧ୍ୟା ବେଳେ ଯାଏ ଟିକେ ଛାଡି ଯାଉଛି। ତାପରେ ପୁଣି ରାତି ଦିଟା ତିନିଟାରୁ ବର୍ଷା ହଉଛି ଏବେ ନାଇଁ ଜମା ବର୍ଷା ଫାଙ୍କା।
ଆଚ୍ଛା। ମୁଁ ଟିକେ ଯୋଉ ବର୍ଷାରେ ସକାଳ ବେଳି ପଳେଇଛି କଲେଜ ମୋ ଦେହଟା ଟିକେ ମତେ ଖରାପ। ଲାଗୁନି ମାନେ ତଣ୍ଟିଟା ଟିକେ ବସିଗଲା ଭଳିଆ ମୋତେଲାଗୁଛି।
ହଁ ଏବେ ତ ବର୍ଷା ଦିନ ଏବେ ଆରମ୍ଭ ହଉଛି ଓଦା ହେଲେ ଏଇନେ ଦେହ ଖରାପ ହବ।
ହୁଁ।
ପାଗ ବଦଳିଲା ହଠାତିଆ ଆଜି ବର୍ଷା ଆରମ୍ଭ ହେଲା ତ କୋଳଥା ଡାଲି କରିଥିଲେ ଘରେ ଭାତ କୋଳଥା ଡାଲି। ଆଉ ଟମାଟୋ ପାଗ। ଆଳୁ ଭର୍ତ୍ତା ତାପରେ ରାଇ ପୋଇ ରାଇ ହେଇଥିଲା କଲରା ଭଜା।
କଲରା ଭାଜାକୁ ଛାଡିଦେଲେ ମୋର ଆଉ ସବୁ ତ ମୋର ଫେବରାଇଟ।
ହୁଁ ହୁଁ ହୁଁ। କଲରା ସିଝେଇକି? କି ଯେ ଲୁଣ ପାଣି ପକେଇକି ସିଝେଇ ଦେଲେ ତା ପିତା ଅଂଶ ଟା ପଳାଏ ତାପରେ ତାକୁ। ତେଲ ଦେଇ କଡା କି ଭାଜି ଦେଲେ ମତେ ଆଉ ପିତା ଲାଗିବନି ଭଲ ଲାଗେ।
ଓ ହ ମତେ କୋଳଥ ଡାଲିରେ ଆମ୍ବୁଲ ଖଟା ପକେଇକି ଖାଇଲେ ବଢିଆ ଲାଗେ।
ବର୍ଷା ଦିନେ ଆରମ୍ଭ ଏବେ ବର୍ଷା ହେଲା ହେଲା ଯେତେବେଳେ ଆରମ୍ଭ ମୁଁ ମାମା କହିଲି କୋଳଥ ଡାଲି ମାମା କହିଲେ ରହ ଟିକେ ବର୍ଷା ହଉ ସାଙ୍ଗେ ସାଙ୍ଗେ ଦେହ ଖରାପ ହବ ଏନେ ଖାଇଲେ
ହୁଁ। ମତେ ତ ସବୁଠାରୁ ଭଲ ଲାଗେ କୋଳଥ ଡାଲି ସବୁଡାଲିହିଁ ଭଲ ଲାଗେ।
ମସୁର ଡାଲି ବି ମତେ ବହୁତ ଭଲ ଲାଗେ ଆଉ ଡାଲି ମୁଁ ଖାଏନି। କେବଳ ମସୁର ଡାଲି କୋଳଥ ଡାଲି ଖାଏ ଡାଲମା ହେଲେ ଖାଏ ଡାଲି ମୁ ଛୁଏଁନି।
ନା ମତେ ଯଦି ସବୁଟା ଯୋଉ ଡାଲି ବି ହଉ ଯଦି ଡାଲି ଥାଏ ଯଦି ବି ମୋ ପାଇଁ ଅଧିକା। କର ଅଧି ଡାଲି କରନ୍ତି। କାରଣ ଜାଣିଛନ୍ତି କି ମୁଁ ଉଠିଲେ ଯେ ଖାଲି ପାଟିରେ ବି ମୁଁ ଡାଲି ପିଇଦେବି।
ଆଜି ଆପଣ କଣ ଖାଇଛନ୍ତି?
ମୁଁ ଖାଇଥିଲି କଲେଜରୁ ଆସିକିନି ଭାତ, ଡାଲି ଆଉ କାବିଲିବୁଟ ତରକାରୀ, ଆଳୁ ଭର୍ତ୍ତା ଯୋଉ ବଡି ତରକାରୀ କରନ୍ତି ବଡି ତରକାରୀ
ଉଁ ହୁଁ।
ଆଉ କଲେଜ ରେ ତ ଗୁପଚୁପ ଖାଇ ଦେଇକିନା ଆଇଥିଲେ।
ହଁ କଲେଜ୍ ଗଲେ ତ ସେଇୟା।
ଉଁ।
ଏବେ ବର୍ଷା ପାଇଁ କି ବିଲରେ ଆଉ କେହି ଗାଈ ଫାଇ ଚରଉନାହାନ୍ତି। ଆଗରୁ ମୁଁ ଆସେ ଯେତେବେଳେ ମେଣ୍ଢା, ଗାଈ ସବୁ ବହୁତ୍ ସାରା ଚରେଇବାକୁ ନିଅନ୍ତି। ଏବେ ବର୍ଷା ପାଇଁ ଆଉ କେହି ଆସୁନାହାନ୍ତି ପୁରା ବିଲ ଫାଙ୍କା ପଡିଚି, ଚଢେଇଗୁଡା ସବୁ ଯାଉଛନ୍ତି।
ହଁ।
ସନ୍ଧ୍ୟା ହେଲାଣି ତ ସବୁ ଫେରୁଛନ୍ତି ଆଉ।
ଆଉ ତମକୁ କଣ ଆସିଚି ରୋଷେଇ କଣ ଶିଖିଚ?
ରୋଷେଇ ଏମତି ଭାତ ରୁଟି ଖାଇବା ପାଇଁ ମୁଁ ନନଭେନ୍ କେବେ କରିନି ରୋଷେଇ ତ ତଥାପି କଲେ କରିଦେବି। ମତେ ବ ଅସନା ଲାଗେ କରିବାକୁ ମୁଁ କରେନି। ତାପରେ ଆଉ ସାଧା ରେ ସବୁ କରେ। ଭା ତ ରୁଟି ମାମା ଦେହ ଖରାପ ଥିଲା ବେଳେ ଭାତ ମୁଁ କରେ, ନହେଲେ ମାମା ଭାତ ଫାତ କଲେ ମୁଁ ତରକାରୀ ଯାହା କରିବାର ଥାଏ କରିଦିଏ।
ଆଚ୍ଛା ଆଇଁଷ ଖାଓ କି ନାଇଁ?
ଆଇଁଷ ଖାଏନି ଏତେ ଭଲ ଲାଗେନି ମତେ। ମୁଁ ଖାଲି ମାଛ ଖାଏ। ଆଉ ଚିକେନ ହେରିକା ବି ଏତେ ଖାଉନି। ତାପରେ ଏବେ କେବେଠୁ ସାତ ଆଠ ମାସ ହେଲାଣି ମୁଁ ଆଇଁଷ ଖାଉନି ଆଉ ଛାଡିଦେଇଚି।
ଆଚ୍ଛା।
ତାପରେ ଭାବିଚି ବି ଆଗକୁ ଛାଡ଼ିଦେବି ଆଉ।
ଭଲ। ଏଥର ତ ପ୍ରାୟ ମୁଁ ଦେଖିଲି ପ୍ରାୟ ଲୋକ ଝିଅ ପିଲା ପୁଅ ପିଲା ସମ ସ୍ତେ ବି ଛାଡ଼ିଲେଣି ଆମିଷ।
ଆଜ୍ଞା। ଆଇଁଷ ଖାଇଲେ ଏବେ ଯୋଉ ଆଲର୍ଜି ହେରିକା ହଉଚି ସେଥିପାଇଁ କି ବି ମନା କରୁଛନ୍ତି ଖାଇବା ପାଇଁ।
ସେ ଗୋଟେ ତୁଳସୀ ମାଳ ପକେଇଛନ୍ତି।
ଉଁ ହୁଁ। ତାପରେ ଆମ ଘରେ ବି ଆମର ନାରାୟଣଙ୍କ ମନ୍ଦିର ତ ଗାୟତ୍ରୀ ଦୀକ୍ଷା ସବୁ ଗୁରୁ ଦୀକ୍ଷା ଆମର ଏତେ ଆଇଁଷ ଘରେ ହୁଏନି। ଆମେ ଯାହା କରୁ ବାହାରେ କରିକି ଖାଉ। ତାପରେ ବାହାରେ ବି ଆଉ କରୁନାହାନ୍ତି। ବାବା ବି ଆଉ ଖାଉନାହାନ୍ତି।
ଆଉ ଆଜି ବିଲଆଡେ ଯାଇନାହାନ୍ତି?
ଆଜ୍ଞା?
ବିଲିଆଡେ ବୁଲି ଯାଉନ?
ହଁ ବା ବିଲରେ ବା ଏଇନା ସେ ବୁଲୁଥିଲି ସେ କହିଲି ବର୍ଷା ପାଇଁ ଗାଈ କିଛି ଚରଉନାହାନ୍ତି ସବୁ କୁକୁର ଗୋଡା ବୁଲୁଛନ୍ତି ଖାଲି।
ଆା
ହଁ ଆଉ। ସେ ବର୍ଷା ଏ ବର୍ଷ ରେ ଫୁଲ ଅଧିକା ଫୁଟୁଛି ବର୍ଷା ଦିନେ ସବୁ ସବୁ ଗଛ ଗୁଡାକ ସବୁ ଭର ଭର୍ତି ହେଇଛି ଫୁଲରେ ଏବେ ତାପରେ ଏପ ଗୋଟେ ବିଲରେ ଯୋଉ ସବୁ ଗଛ ଗୁଡାକ ଲାଗିଛି ନାଳବନ୍ଧରେ ସେଗୁଡାକ କେହି ତୋଳୁନାହାନ୍ତି ବର୍ଷାରେ ଆସିକି ସ ସକାଳୁ ଜୋରରେ ବର୍ଷା ହେଉଛି ସେ ସବୁ ରହିବି କେତେ ଗଛରେ ଫୁଲ ଭର୍ତ୍ତି ହେଇଯାଇଛି ପୁରା ଏବେ ଆଉ।
ଆଜ୍ଞା।
ଆଜ୍ଞା
ହ୍ୟାଲୋ।
କାଲି ବର୍ଷା ଦିନ କେହି ଉଠି ପାରୁନଥିବେ ବର୍ଷାକୁ କେ ପାରୁ ନଥିଲା ଆଉ ଖାଦ୍ୟକୁ ବି ଫୁଲ ନେଇ ପାରୁନଥିଲା।
ହଁ।
ଏଇ କ୍ଷୀଣା ବିଲରେ ଖାଲ ପାଣି ଟୋପା ଟୋପା ପଡିଥିବ ତା ଉପରେ।
ହୁଁ ସେ ଆହୁରି ସୁନ୍ଦର ଦେଖିଉଛି।
ବେଶୀ ହଳଦିଆ କନି କେବଳ। ଟଗର ମଦର ଟଗର ଯୋଉ କହନ୍ତି।
ଆଉ ତାପରେ ଏବେ ଆମର ପିଜୁଳି ଗଛ, ଅଁଳା ଗଛ ସବୁ ଏନେ ଫଳ ହଉଛି।
ହୁଁ ଆମର ଏଟୁ ପିଜୁଳି ଗଛ ଅଛି ଯେ ସେ ପ୍ରାଭ ଭରପୁର ପିଜୁଳି ଏବେ ପଡୁଚି ଗଛ ପିଜୁଳିରେ।
ହଁ ସେ ଆ ଦି ଟା ପିଜୁଳି ଗଛ ଆମର ପୁରା ପିଜୁଳି ଭର୍ତ୍ତି ହେଇଯାଉ ଛି ଯେ ସେ ଡାଳ ବର୍ଷା ହେଇକି ଡାଳ ନଈ ପଡୁଛି ସେ ହା ହ ଛୁଆକୁ ବଢ଼େଇ ଦେଲେ ବି ହାତ ପାଇଯିବ ବଡ଼ ଗଛ ଏଟା କିନ୍ତୁ ଡାଳ ନହିଁ ପଡ଼ିକି ତଳକୁ ହେଇଯାଇଛି। ସିଏ ପୁଣି ଆମ ପିଜୁଳିର ବାହାର ମାନେ ଗ୍ରୀନ ଯେମିତି ଭିତରେ କିନ୍ତୁ ଧଳା ନୁହଁ ପିଙ୍କ କଲର ର।
ହଁ ଏଇଟି ସେଇଟି ବଡ ବଡହେଲେ ଭଲ ପାଚେ। ହଁ
ଆଉ ଆପଣଙ୍କର କଣ ସବୁ ଲଗେଇଛନ୍ତି ଗଛ ବର୍ଷା ଦିନେ?
ଆମର ଲଗା ହେଇଛି ଗୁଆର ଭାଗେ ଆଉ କଖାରୁ ଗଛ ଗୋଟେ ଲାଗିଛିରେ ତାର ପାଞ୍ଚ ଛଟା କଖାରୁ ବଡ ହଇଗଲାଣି ପାଚିଲାଣି। ଆଉ ଭେଣ୍ଡି ଗଛ ଲଗା ହେଇଛି। ଆଉ ଶାଗ ଗୋଟେ ଏବେ ଗଛ ଲଗା ହେଇଛି ଗୋଟେ ଶାଗ ବାଇଗଣ ଗୋଟେ ଗଛ ଲଗା ହେଇଛି ହୁଁ ଆଉ ପିଜୁଳି ଗଛ ଅଛି। ଫୁଲ ଗଛ ଅଛି, ଗୋଟେ ବେଲ ଗଛଅଛି, ଆମ୍ବ ଗଛ ଅଛି, କଦଳୀ ଗଛ ଅଛି।
ଉହୁଁ।
ଆବରଣ ପୂର୍ଣା ଗଛ ଟା ଯଉ ଥିରେ ଯୋଉ ପୋଦିନାପତ୍ର ଲଗାଇଛି। ଆଉ ଜୁଆଣିପତ୍ର ଏ ସବୁ ପତ୍ର ଲାଗି ଆଉ ତମ ବାଇରେ କଣ କଣ ଲଗେଇଚ?
ଆମର ଲାଗିଚି ଫୁଲ ଆରମ୍ଭ ହେଇଚି। ଏବେ ଗେଣ୍ଡୁ ଗଛ ସବୁ ଲଗା ହେଇଚି ଏବେ। ଏ ବର୍ଷା ଦିନ ହବ। କାଲି ଆମର ଗେଣ୍ଡୁ ତଳି ପକାହୋଉଥିଲା। ତାପରେ ଆଉ ହରଗୌରା ଗଛ ଲାଗିଚି ଫୁଲ ଫୁଟୁଚି ଏବେ। ମା ମଧୁମାଳ ଏତେ ଫୁଲ ବାଡିସାରା ଭର୍ତ୍ତି ହେଇଚି ଯେ ଏତେ ସୁନ୍ଦର ବାସ୍ନା ହୋଉଚି ସେ। ତାପରେ ଆଉ ଟଗର ଗଛ ମନ୍ଦାର ଗଛ ଏସବୁ ଫୁଲ ଗଛ ସବୁ ଲାଗିଚି। ଅଶୋକ ଗଛ ଅରଖ ଆଉ ତାପରେ ଆମ ବାରିସାରା ଆମେ ତୁଳସୀ ବଗିଚା ପୁରା ଗୋଟେ ହେଇଚି। ଛୋଟଟେ ବେଶୀ ବଡ ନୁହଁ। ତଥାପି ତୁଳସୀ ଗଛ ଖାଲି ଲାଗିଚି। ତାପରେ ବେଲ ଗଛ ବଡ ବଡ ଦିଟା ଅଛି। ହେଥିରେ ବେଲ ବି ହୁଏ। ଏବେ ସରିଲା ଏ ଏବେହେଇଥିଲା ଖରା ଦିନେ ବେଲ ଫଳୁ
ହଁ ଯୋଉ ବେଲ ପଣା ପଣା ସଂକ୍ରାନ୍ତିରେ ଆମର ନେଲୁ ପ ବେଲ ନେଇକି ପଣା କରାହେଇଚି।
ହଁ ଆଉ ପଣସ ଗଛ ଏ ପଣସ ପାଚୁଚି। ସିଏ ବି ଫାଷ୍ଟେ ଆମର କଠା ହେଲା ମେ ମାସରୁ ତାପରେ ଏବେ ପଣସ ପାଚିଯାଉଚି। ମୋ ମା ଥିଲାବେଳେ ଆମର ପାଚିଲା ପଣସ ଖାଏ। ଆଉ ତ ଘରେ କେହି ଖାଆନ୍ତିନି ମୋ ପିଇସି ମାନଙ୍କ ଘରକୁ ଯୋଉ ପଠା ହେଲା ପାଚିଲା ପରେ ଏବେ ଆଉ ଘରେ ଗାଈ ଖାଉଚି ଆଉ।
ଟେନ ପାଞ୍ଚେ କମ୍ ସେ କମ୍ ଚାର୍ ପାଞ୍ଚେ। ତରକାରୀ ଭଲ ଲାଗେନି। ମୋତେ ପାଚିଲାପଣସ ମତେ ବାନ୍ତିଲାଗେ ଖାଇଲେ।
ବାଚିଲା ପଣସ ବାସ୍ନା ରେ ବି ମୋ ଦେହକଣ ହେଇଯାଏ। କିନ୍ତୁ କଠା ରେ ତରକାରି ମତେ ବହୁତ୍ ଭଲ ଲାଗେ।
ତା ବାକି ପାଚିଲା ପଣସ ମଞି ତକା ମଞ୍ଜିଅ
ହଁ ମଞ୍ଜି ଭଜା ହୁଏ ସେଇଟା ବି ବଢିଆ ଲାଗେ।
ମୁଁ ତେମେ କଣ କହିଚ ପର ମୁଁ
ଆଜ୍ଞା।
ହୁଁ କଣ କରୁଚ କର ମୁଁ ପରେ କଲ୍ କରୁଚି।
ଆଜ୍ଞା।
ହଁ ରଖୁଛି।